ହଁ ବନ୍ଧୁ ନମସ୍କାର।
ନମସ୍କାର ନମସ୍କାର। କଣ କରୁଛନ୍ତି?
ଏ ଜଷ୍ଟ ଶୋଇକି ଉଠିଲି ଆଉ।
ଆଚ୍ଛା ଆଚ୍ଛା, ଆଉ କଣ ଏବେ ଚାଲିଛି ଖବର?
ସବୁ ଠିକ୍ ଠାକ୍ ଚାଲିଛି ଆଉ କଣ।
ଆଚ୍ଛା ଆଚ୍ଛା। ହଁ ବିି ଠିକ ଚାଲିଛି। ମୁଁ ଶୁଣିଲି କୁଆଡେ ବୁଲିବାକୁ ଯାଉଛନ୍ତି?
ହଁ ଯିବା ପରିବାର ସହ କଥା ପ୍ଲାନିଂ ଅଛି। ପିଲା ଛି ଛୁଆକୁ ଧରିକି ଯିବା କଥା ଆଉ।
ଆଚ୍ଛା ଆଚ୍ଛା, ଭଲ ଆଉ ମ୍।
ତମ ପୁଅ ଏବେ ଏ ତମ ପୁଅ ଏବେ କୋଉଠି ବିଟେକ୍ କରୁଛି।
ମୋ ପୁଅ ଏବେ ଏଇ ଭୁବନେଶ୍ଵରରେ ଏମିତି ପଢୁଛି ଆଉ।
ଓହୋ ପିଲାଟା ଭଲ ଟ୍ୟାଲେଣ୍ଟ ଅଛି ଯେ ପିଲାର। ମିଶିକି ଯିବା କହୁଥିଲି ଆପଣ ମୁଁ ଲଳିତ ଶୁଭମକୁ ଧରିକି ଆମେ ଚାରି ପାଞ୍ଚ ପରିବାର ଶ୍ରୀକାନ୍ତ ଏ ନେଇ ଚାରି ପାଞ୍ଚ ପରିବାର ମିଶିକି ଯାଇକି ବୁଲିକି ଆସିବା ଆଉ।
ହଁ ହଁ ମୁଁ ବି ଭାବୁଥିଲି ମିଶିକି ଯିବା ଆଉ ସବୁ ପୁରା ଫ୍ୟାମିଲି ସହିତ ମଜା ଆସିବ ଆଉ।
ହେଲେ କୁଆଡେ ଯିବାକୁ ପ୍ଲାନିଂ କରୁଛନ୍ତି?
କୁଆଡେ ଭାବୁଛି ଗୋଟେ ତୀର୍ଥ ସ୍ଥାନ ଏମିତି ଯିବା ବୋଲି। ଆପଣ କଣ କହୁଛନ୍ତି?
ଯିବା ଆଉ।
ଆଉ ଠିକ ଅଛି ଭାବୁଛି ଦକ୍ଷିଣ ଭାରତ ଆଡେ ଟିକେ ବୁଲି ଆସିବା।
ଦକ୍ଷିଣ ଭାରତ।
ଆଜ୍ଞା।
ଦକ୍ଷିଣ ଭାରତ ଯିବା ଯେ ଯିବା ସାଉଥ୍ ଇଡିଆ ଟୁୁର୍ ଟା ମାରିକି ଆସିବା ଆଉ।
ହଁ ହଁ ସେଇଟା। ସେଇଟା ହିଁ ଭାବୁଛି ସେଠି ତୀର୍ଥ ସ୍ଥାନ ତିରୁପତି ରାମେଶ୍ଵରମ ଏମିତି ଅଛି ବୋଧେ।
ହଁ ତିରୁପତି।
ହଁ।
ହୁଁ ତିରୁପତି ସାଉଥରେ ଯିବା ମାନେ ଦକ୍ଷିଣ ଭାରତର ସେଇଟା ବହୁତ ଧନୀ ମନ୍ଦିର। ଆମକୁ ସ୍ପେଶିଆଲ ଟିକଟ ଏବେ ଯଦି ତତ୍କାଳ ଆମେ ଯଦି ଯିବା ଯଦି ସ୍ପେଶିଆଲ ଟିକଟ ଉଁ ମିଳିବନି ବହୁତ ପ୍ରୋବ୍ଲେମ ହବ ତ ସେଇଟା ପାଇଁ କଣ କରିବା। ଏଇ ପିଲା ଛୁଆକୁୁ ଧରିକି ପନ୍ଦର କୋଡିଏ ଘଣ୍ଟା ଲାଗେ ଲାଇନରେ ଦର୍ଶନ କରିବା ଟା ମତେ ଟିକେ କଷ୍ଟ ହବ ଲାଗୁଚି।
ନାଇଁ ନାଇଁ ଆପଣ ଜାଣିନାହାନ୍ତି କି ଏଇ ଯୋଉ ସ୍ପେଶିଆଲ୍ ଟିକଟ ଆମେ ମୋବାଇଲରେ କାଟୁଛେ ସେଟା ସେଠିକି ଯାଇକି ବି ମିଳୁଛି।
ସେଇଟା ନା
ହଁ ହଁ।
ନାଇଁ ସେଇ ଅଛି ଯେ ବଟ୍ କଣ କହୁଥିଲି ମାନେ ସେ ଏଇ ସେଇ ସେଇ ଟୋକନ ପାଇଁ ବି ବହୁତ ଜଗିବାକୁ ପଡେନା ଲାଇନରେ ଘଣ୍ଟା ଘଣ୍ଟା ଛିଡା ହେଇକି ଆମେ ସେଇଟା ପାଇଁ ବି ତ ପ୍ରୋବ୍ଲେମ ବହୁତ ଆମେ ଆରଥର ଯାଇଥିଲୁ ତାକୁ ବି ବହୁତ ୱେଟ କରିବାକୁ ପଡିଥିଲା ଚାରିରୁ ପାଞ୍ଚ ଘଣ୍ଟା ଦେଖ ଭଗବାନଙ୍କ ଯଦି କୃପା ଥିବ ତାହେଲେ ଆମେ ଡାକରା ଥିବ ତ ଆମେ କେତେ କଣ ହେଲେବି ଯାଇପାରିବା ତାଙ୍କେ ସବୁ ସେଟିଂ କରେଇ ଦେଇଥାନ୍ତି ଭିତରେ ବୁଝିଲେ।
ହଁ ସତ ସତ କହିଲେ ଭାଇ ନା ଆମେବି ଯାଇଥିଲୁ କିନ୍ତୁ ଗୋଟେ ଘଣ୍ଟା ଆ ଆ ଅଧିକରୁୁ ଦୁଇ ଘଣ୍ଟା ଭିତରେ ଆମକୁ ସେ ଟୋକେନ୍ ମିଳିଯାଇଥିଲା। ତାପରେ ଆମେ ସହଜରେ ଦର୍ଶନ କରିଦେଲୁ
ଆମେ ଦୁଇଟାକୁ ଯାଇ ଥିଲୁ ଆମକୁ ପାଞ୍ଚଟା ବୋଧେ ଛଅଟାରେ ଟିକଟ ଟା ମିଳିଲା ସିସ୍ ଟି ଟୋକେନ ଏରା ଏତେ ଭିତରେ ଏତେ ଭିତରେ ଭିତରେ ଭିତରେ ଚାଲିବାକୁ ପଡିଲା ତାର ଆଉ କିଛି ଜଣା ପଡିଲାନି
ହଁ ହଁ ହଁ ଭାଇ ସେଠି ରେଳ ଗାଡି ପରିତ ଲାଗୁଛି ଆଉ ଏମିତି ପଛରେ ପଛରେ ବୁଲି ଯାଉ ଚାଲିଥିବାରେ ଆଉ
ଯିବା ପ୍ଲାନିଂ କରିବା ସେଇ ହିସାବରେ ଦେ ଖିବା ଏତିକିବା ଆମର ତ ଭୁବନେଶ୍ୱର ତିରୁପତି ସୁପର ଫାଷ୍ଟ ଏକ୍ସପ୍ରେସ ଯାଉଚି ଭୁବନେଶ୍ଵରରୁ
ଆଜ୍ଞା
ବରହମପୁର ଏଇ ଆମେ ବରହମପୁରରେ ବସିବା ଆଉ
ହଁ ଆମେ ବରହମପୁରରେ ମିଶିକି ବସିବା ସେ କେତେ ସମୟରେ ଆସୁଛି କଣ ଦେଖିକି
ହଁ ହୁଁ ସୁପର ଫାଷ୍ଟ ଟ୍ରେନ ଡ଼ା ଯଦି ସ୍ଲି ପରେରେ ସ୍ଲିପରେ ଯିବା ଯଦି ବହୁତ କମ ଖର୍ଚ୍ଚ ହବ ଯଦି ଆମେ ଥାର୍ଡ ଏସି ଯଦି ଯିବା ହେଲେ ସେ ଯିବା ଆସିବା ଡବଲ ଖର୍ଚ୍ଚ ଟ୍ରିପଲ ଖର୍ଚ୍ଚ ହେଇଯିବ ହଉ ଦେଖିବା ତିରୁପତିରେ ଏତେ ଖର୍ଚ୍ଚ ନୁହେଁ ଜାଗା
ନା ନା ନା ସେଇଟା ଖର୍ଚ୍ଚିଆ ଜାଗା ନୁହଁ
ପିଟିଡି ତାଙ୍କର ଯିଏ ମନ୍ଦିର କମିଟି ସେବହୁତ ଖାଇବାକୁ ଫ୍ରି ଦଉଚନ୍ତି ଖାଇବା ପାଇଁ ପିଇବା ପାଇଁ ସବୁ ଫ୍ରି ଖାଲି ଖର୍ଚ୍ଚତ ସେଇଠି ହବନି ଯଦି ଆଉ କୁଆଡେ ଯିବା ପାଖାପାଖିତ ସେଇ ଜାଗାରେ ଖର୍ଚ୍ଚ ହବ ପଇସା
ହଁ ହଁ ସତ କହିଲେ ସେଠି ରହିବା ଖାଇବା କିଛି ବି ଅସୁବିଧା ନୁହଁ ଯେତେ ଲୋକବି ଗଲେ ଦେଖାଯାଉ କଣ ହଉଚି ପ୍ରଭୁଙ୍କ କୃପା ଆପଣ କହିଲା ପରିକା
ଆଉ ଦେହ ଫେହ ଭଲ ଅଛି।
ହଁ ଦେହ ଭଲ ଅଛି ଆପଣଙ୍କ ଦେହ ଭଲ ଅଛି?
ଦେହତ ଭଲ ଅଛି ଦେହ ଠିକ ଠାକ ଚାଲିଚି ଆ ବଟ ମଝିରେ ମଝିରେ ଥଣ୍ଡା ଜର ସେମିତିହଉଚି ଆଉ
ହଁ ଏଇଟାତ ଲାଗି ରହୁଛି ଆଉ ଏଇଟା ତ ପ୍ରକୃତିର ଖେଳ ଏଟାତ ଲାଗିରହୁଚି ଆଉ ଘରେ ପିଲା ଛୁଆ ଉ ସ୍ତ୍ରୀ କେମିତି ଅଛନ୍ତି ଭଲ
ହଁ ଭଲ ଅଛନ୍ତି ତାଙ୍କେତ ଯାଇଚନ୍ତି କଲେଜ
ଆଛା ଆଛା
ଆପଣ ସେଠି ଜବ କରୁଚନ୍ତି ନା
ଆଛା ଆଛା ହଁ ଅଛନ୍ତି ବୋଧେ ଶିକ୍ଷକ ଅଛନ୍ତି ବୋଧେ
ସେଇଟା ଆଉ
ଏମିତି ଚାଲିଚି
ତମେ ଏବେ କୋଉ କୋଉ ସେକ୍ଟରରେ କାମ କରୁଚଯେ ତମେ ଏବେ?
ମୁଁ ଏବେ ଆମର କମ୍ପ୍ୟୁଟର ସେକ୍ଟରରେ ଆଇ ଟି ସେକ୍ଟରରେ କାମ ଚାଲିଚି ଆମର
ଆଇଟି ସେକ୍ଟର କୋଉଠି ଅଛ ଏବେ ବେଙ୍ଗଲୋର ନା ହାଇଦ୍ରାବାଦ ନା କୋଉଠି?
ନା ଏବେ ଆମେ ହାଇଦ୍ରାବାଦରେ ଅଛୁ।
ଓହୋ ହାଇଦ୍ରାବାଦରେ ଅଛନ୍ତି ମିସେସ
ଆ ମିସେସେ ମେସେସେ ବି ଏଠି ହାଇଦ୍ରାବାଦରେ ଅଛନ୍ତି ତାଙ୍କର ୱାଟ ଫ୍ରମ ହୋମ ଏମିତି ଚାଲିଚି ଘରରୁ କାମ ଚାଲିଚି ଆଉ
ଲଳିତଙ୍କ ଲଳିତ ଭାଇଙ୍କ ଫ୍ୟାମିଲି କୋଉଠି ଅଛି ଆଜ୍ଞା
ଲଳିତ ଭାଇଙ୍କ ଫ୍ୟାମିଲି ମୁଁ ତ କେତେ ଦିନି ହେଲା ବି କଥା ହେଇନି। ଯାହା ଶୁଣିଥିଲି ସେ ସେଠି ତାଙ୍କ ଗାଁ ରେ ହିଁ ଅଛନ୍ତି ବୋଧେ। ଆଉ ଦି ଜଣ ମିସେସ୍ ତାଙ୍କର ବି କାମ କରୁଛନ୍ତି ଆଉ ସେ ବି କାମ କରୁଛନ୍ତି ଭଲ ଖୁସିରେ ଅଛନ୍ତି ଶୁଣିଥିଲି।
ତାର ତ ପୁଅ ବି ପୁଅ ଟା ବି ଏବେ କେବେ ଭାଆ ହେଲା।
ହଁ, ହଁ, ହଁ ମୁଁ ଯାଇପାରିଲିନି ମିସ୍ କରିଦେଲି।
ଲଭ୍ ମ୍ୟାରେଜ୍ ତାଙ୍କ ପୁଅ। ଝିଅ ବହୁତ କଷ୍ଟରେ ତାଙ୍କର ରାଜି ହେଲା ସେଟିଂ ହେଲା। ଗୋଟେ ହେଇଗଲା ଆଉ, ତା ପୁଅ କୁ କାହା ସହିତ ହେଲା ଜାଣିଚନ୍ତି?
କା ସହିତ?
ଶୁଭମର ଝିଅ ସହିତ ହେଲା।
ଆଚ୍ଛା, ଆଚ୍ଛା ସତ କିି? ହଁ ହଁ ଶୁଣୁଥୁଲି ମୁଁ ଶୁଣୁଥିଲି ମୁଁ ଭୁଲି ଯାଇଥିଲି ସତ କହିଲେ ହେଲା ହେଲା।
ତାଙ୍କର ଦି ଜଣଙ୍କର ବନ୍ଧୁତ୍ୱ ଭଲ ବନ୍ଧୁତ୍ୱ ଯୋଗୁ ତାଙ୍କ ଦି ଜଣଙ୍କ ଭିତରେ ହେଇଗଲା ଆଉ ତାଳନ ମିଳନ ହେଇଗଲା ଆଉ।
ହଁ, ହଁ ସତ କହିଲେ, ସେମାନେ ତ ହଁ ବିଲକୁଲ ସୁନ୍ଦର ବି ଅଛି ଆଉ ଗୁଣ ର ବି।
ଶୁଭମ ର ଝିଅଟା ବି ତ ଦୁଶୁଚି ଏତେ ବି ଖରାପ ନାହିଁ ଦୁଶୁଚୁ ଭଲ ଦୁଶୁଚି।
ହଁ ହଁ ଦି ଜଣ ଯାକ ଭଲ ସଂସ୍କାର ଅଛି।
ମୁଁ ଗାଁରେ ଥିଲି ତ ମୁଁ ଡାକିଥିଲା ଯାଇଥିଲି, ବଢିଆ ଜାଗାରେ କଲ୍ୟାଣ ମଣ୍ଡପ ପରେ ଭୋଜି କରିଥିଲା ମଟନ୍, ଚିକେନ୍, ମାଛ ସବୁ ହ-ହେଇଥିଲା ଆଉ କିଛି ଛାଡିିନି ଛତୁ ପନିର୍ ପୁ- ପ - ପ -ପ୍ରକାର ଆଇଟମ ଗୋ ଟ ଗୋଟେ ପ୍ଲେଟ୍ ହଜାର ଲାଗେ ଦେଇକିରି ବାହାଘର ଭୋଜି କରିଥିଲା। ଏବେ ତ ନେକ୍ସଟ୍ ଆସୁଛି ତୋମ ପୁଅର ଟାଇମିଂ।
ହଁ ଦେଖିବା କଣ କେମିତି କରିବା ଆଉ।
ତାଙ୍କେ ଦି ଜଣ କୋଡିଏ ବାଇଶି ବର୍ଷରେ ବାହା ହେଲେ ଆଜି ପିଲା ଛୁଆ ବାହା ହେଇଯିବେ ଆମ ପିଲାମାନେ ତ ଫାଷ୍ଟ ଇୟର୍ ସେକେଣ୍ଡ୍ ଇୟର୍ ପଢୁଛନ୍ତି ବି ଟେକ୍। ଆଉରି ପାଞ୍ଚ ବର୍ଷ ଆମକୁ ନା ତି ନାତି ପାଇଁ ଆମକୁ ଆଉରି ପାଞ୍ଚ ବର୍ଷ ୱେଟ୍ କରିବାକୁ ପଡିବ।
ହଁ କଣ କରିବା।
ସେଇ ଯାତ୍ରା କଥା ଆମ ଫ୍ୟାମିଲି ତୋମ ଫ୍ୟାମିଲି ଚାରି ପାଞ୍ଚ ଜଣ ଫ୍ୟାମିଲି ମିଶିକି ଯିବା କହୁଥିଲି। ନା ଗୋଟେ କାମ କରିବା ନା ଗୋଟେ ବସ୍ ଟେ ଭଡା କରିବା ବୁଲିକି ଆସିବା।
ହଁ, ହଁ ସେମିତି ଭଲ ହବ ଏ ଯୋଉ ଟ୍ରେନ୍ କୁ ପୁଣି ଟ୍ରେନ୍ ରୁ ସେଠି ଉଲିକି ସେ ଠି ଆଉ କୋଉ ଗାଡି ଧରିକି ଯିବା ପୁଣି ଏତେ ଗୋଟା ବିଜାର। ବସ୍ ୟା ଫେର୍ କିଛି ଟ୍ରାଭେଲର୍ ଏମିତି କିଛି କରିଦବା ବୋଲି ମୁଁ ଭାବୁଥୁଲି।
ବସ୍ ରେ ଇ କରିବା ବସ୍ ରେ କରି ବା ଲଳ- ଲଳିତ ଘର ତ ତାଙ୍କର ତ ଗୋଟେ ଇଏ ତା ଝିଅ ତ ବାହାରେ ସିଏ ତ ପାଠ ପଢୁଛି, ତାଙ୍କେ ଘରେ ବା ହଁ ସ୍ୱାମୀ ସ୍ତ୍ରୀ ଆଉ ତା ପୁଅ ବୋଉ ତାଙ୍କର ଚାରି। ତୋମର ବି ଦି ପୁଅ ତୋମ ତୋମ ସ୍ତ୍ରୀ, ମୋର ଅ, ମୁଁ ମୋ ସ୍ତ୍ରୀ, ମୋ ପୁଅ, ଝିଅ। ଏଇ ଶ୍ରୀକାନ୍ତ ରହିଲେ ତାଙ୍କର ବି ଚାରି ଜଣ, ଏମତି ଏଇଠି ଆମ କୋଡିଏ ପଚିଶ ଜଣ ହେଲେ, ଗୋଟେ ବଡ ବସ୍ ଟେ କରିଦେନେ ସ୍ଲିପ୍ ପର ବସ୍ କରିଦବା ଟୁ ଇନଟୁ ଟୁ ବସ୍ ଗୋଟେ କରିଦବା ପୁସ୍ ବେ, ରାସ୍ତାରେ ଆଉ ରାସ୍ତାରେ ଯେତିକି ଜାଗା ରାସ୍ତା ରୁ ଆରମ୍ଭରୁୁ ଯେତିକି ଜାଗା ପଡୁଥିବ ଯୋଉଁ ଯୋଉଁ ଜାଗା ପଡୁଥିବ ବଡ ବଡ ମନ୍ଦିର ସେଇ ସେଇ ଜାଗା ବୁଲି ବୁଲି ବୁଲି ବୁଲି ଯିବା ଆହୁରି ବହୁତ ଜ-ଜାଗା କଭର୍ ହବ ଖର୍ଚ୍ଚ ହବ ଥରେ ହଉ କଣ ହେଲା ମୋ ଏକ୍ସପିରିଏନ୍ସ ଟା ଜୀବନ ସାରା ରହିବ।
ହଁ ହଁ ସତ କହିଲେ ଯେ ହୁଁ ସବୁଥର ଥ ଏମିତି ଆମେ ବୁଲି ପାରୁଛେ କି ତେବେଳେ ଆମକୁ ମୌକା ମିଳିବ ବୁଲିବା କଥା। ଆଉ ମୁଁ କହୁଛି ସନ୍ଦୀପ୍କୁୁବି ଡାକିଦବା? ସେ କଣ କରୁଛି?
ସନ୍ଦୀପର କଥା କଣ କି? ତାହେଲେ ଟିକେ ଆଉ ଟିକେ ପ୍ରେସର୍ ଚାଲିଛି ତାର କଣ ଅଁଟେ ହେଇଛି ସିଏ। ମନ ଡାଉନ୍ ରେ ଥିଆ ହୋଉଛି ଆମେ ସବୁ ବାହା ହେଇଗଲେ ଶଳା ବାହା ହେଲାନି ଆଜି ଏକଲା ଅଛି ଏକଲା ଅଛି ଥାଏ ଶାନ୍ତିରେ କଲେଜ୍ ଯାଏ ଅଫିସିରେ କାମ କରେ ଆଏ। ତାର ଯୋଉ କାମ ଅଛି ସିଏ କଲେଜରେ ଅଛି। ମାନେ ଏବେ ଅଛି ଏ ଓ ଅଛି ଏବେ ଏଡ଼୍ମିଷୋର ଅଫିସର ଅଛି ଏବେ ଏମିନ୍ଷ୍ଟେକ୍
ହଁ ଶୁଣିଥିଲି ଶୁଣିଥିଲି।
ହୁଁ ଯାଇ ଇଏ ଆସେ ଖାଏ ପିଏ ତାର ତ ୱାର୍କର ହେଲେ ଅଛନ୍ତି ସେ କାମ କରିବାକୁ ସି ଖାଏ ପିଏ ରହେ ଆସେ
ଦେଖିବା କଣ ହଉଛି କହୁଥିଲା ପୁଗୁ ତ ଏତେ କରି ରଖିଛି ଦତ୍ତ କରିଛି ଗୋଟେ ପୁଅଟେ ସେ ପୁଅଟାକୁ ବି ବାହା କରିବ କହୁଥିଲା ମତେ?
ଆଚ୍ଛା ଆଚ୍ଛା କିନ୍ତୁ ବାହା ହେଇ ଯାଇଥିଲେ ସିଏ ଟିଏ ଭଲ ହେଇଥାନ୍ତା। ମନର କଥା ହଁ ତାକୁ ବି ଫ୍ରି ଲାଗିବ ମନର କଥା କିଛି କରିପାରିବ ସେୟାର ବି। ଆଉ ଏମିତି ଭଲ ଲାଗିଥାନ୍ତା ଗୋଟେ ପାଟ୍ନର ରହିକି କଣ କରିବା? ମୁଁ ତାକୁ ବି ନେଇଯିବା ଆଉ ତା ପାଇଁ ଗୋଟେ ଖୋଜିଦବା ହବ ବଲେ।
ଉୁଁ ହଁ ଦେଖିବା ସେ ବସ୍ ଟା କଥା ହବା ବରଳା ଦେବୀ ଅଛି ନା ଆମର। ତାକୁ ପଚାରିବା ତିରୁପତି ଆମର ଗଲାଆଡ଼ୁ ବିଶାଖାପଟ୍ନା ରାଜମଣ୍ଡି ତା ପରେ ଆମର ଯେତିକି ସବୁ ଜାଗା ଅଛି ତିରୁପତି ତା ପରେ ଭେଲୋର୍। ଏଇ ସବୁ ଯେତିକି ବଡ଼ ବଡ଼ ମନ୍ଦିର ଅଛି ସବୁ ବୁଲିକି ଆଇବା। ଆଁ ଆମର ତ ପନ୍ଦର ଦିନ୍ ଲାଗିବ ରେ ମିଶଣ ଏତିକି ସବୁ ବସ ରେ ଟ୍ରାଭେଲ୍ କରିବା ତା ପରେ ଆମର ଯୋଉ ଅଛି କନ୍ୟାକୁମାରୀ ପଦ୍ମନାଭ ସ୍ଵାମୀ ସବୁ ସାଉଥ୍ ରା ଟୁର କରିକି ଆସିବା ଅମ୍ ମା କୋଡ଼ିଏ ପଚିଶ ଦିନ ଲାଗେ ଆଉ କଣ ଅଛି? ଫାମିଲି ଆଉରି ଆମର ଗେଟ୍ ଟୁଗେଦର ଟାଇପ୍ର ହେଇଯିବ ମଜା ଲାଗିବ?
ହଁ ହଁ ଠିକ କହିଲେ ଠିକ କହିଲେ ଏମିତି ପୁରା ହଁ।
ପ୍ଲାନିଂଣ୍ଡା ଏବେ ରଖିଲି। ଆଜି ରାତି ଦଶଟାରେ ଖା ଆଉ ଥରେ କନ୍ଫରେନ୍ସ କଲା କହିି କଥା ହବା। ଆଉ କଣ?
ହଁ ହଁ ନିଶ୍ଚୟ ନିଶ୍ଚୟ ସମସ୍। ହଁ ସେମିତି ହିଁ କହୁଥିଲି ସମସ୍ତେ ଫ୍ରି ଥିବି ଫ୍ରି ଥିବେ ସେତେବେଳେ
ହୁଁ ହଉ ରଖିଲି?
ରହିଲି ଗମ୍ ହୁଁ ହଁହଁ।